ହ୍ୟାଲୋ
ହ୍ୟାଲୋ
ହଁ ଭାଇ ନମସ୍କାର କୁହନ୍ତୁ?
ହଁ ନମସ୍କାର ଆଉ ଦେହ କେମିତି ଅଛି?
ହଁ ଭଲ ଅଛି ଆପଣଙ୍କ ଖବର କଣ କୁହନ୍ତୁ?
ମୋର ଖବର ତ ସବୁ ବିନ୍ଦାସ
ହୁଁ ଆଉ କଣ କରୁଛନ୍ତି ଏନି
ତାସ ଖେଳୁଥିଲୁ ଆଉ
ତାସ ଖେଳୁଥିଲି।
ଓହୋ ଆଉ କଣ ଖବର ପାଠ ପଢା କେତେ ବାଟ କଣ ମୁଁ ଜଷ୍ଟ ଆମ ପାର୍କରେ ବୁଲୁଥିଲି।
ପାର୍କରେ ଏଇ ଖରାବେେଳେ ଟାରେ
ଅଛି ଗୋଟେ ଆମର ଭଲ ଜାଗାଟେ ଅଛି ସେଠି ବସିଛୁ ସମସ୍ତେ।
ଓହୋ ଖଟି ଆଉ। ଆଉ ଆଜ୍ଞା ଆଉ କଣ ଖାଇଥିଲେ?
ସକାଳୁ ଖାଇଥିଲି ଜଳଖିଆ।
ହଁ ଆଉ ଖରାବେଳେ
ଦେଖିିବା କିଛି ଖାଇନି ଗାଧୋଇ ଖାଇବା।
ଗାଧୋଇ ନାହାନ୍ତି?
ନାଇଁ ଆଉ ଆପଣଙ୍କର ପାଠପଢା କଣ କେମିତି କେତେ ବାଟ ଗଲାଣି?
ହଁ ପ୍ଲସ୍ ଥ୍ରୀ ସାରିକି ଗୋଟେ ପ୍ରାଇଭେଟ ଜବ କରିଥିଲି।
କରିଛନ୍ତି।
ଆଜ୍ଞା।
କହିଲେ ପ୍ରାଇଭେଟ୍ ଜବ୍ କରୁଛନ୍ତି?
ହଁ କରିଥିଲି ଭଲ ଲାଗିଲାନି ଜବ ଛାଡିଦେଲି।
ଓହୋ ଏଇନେ ବର୍ତ୍ତମାନ କଣ କରୁଛନ୍ତି?
ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପେୟାର ହେଉଛି।
ଓହୋ ଗମେଣ୍ଟ ଜବ ପାଇଁ ପ୍ରିପେୟାର ହଉଛନ୍ତି। ଭଲ କଥା କୁହନ୍ତୁ। ଆଉପରେ ଏଇ ଜଲଦି। ଜଲଦି ଯଦି ଆପଣ ପ୍ରିପେୟାର ହେଇଥାନ୍ତେ ତାହେଲେ ଆହୁରି ଟିକେ ଆପଣଙ୍କୁ ସହଜ ହେଇଥାନ୍ତା। ସତର ସାଢ଼େ ସତର ବର୍ଷରୁ। ଆପଣ ପ୍ଲସ ଥ୍ରୀ ହଁ ସେଇଟା ଏଟା ତ ନିହାତିି। ହ ସେଇ ପରିସ୍ଥିତି କଥା ଗତି କରିକି ଆମେ ଆସିଛୁ।
ଆଜ୍ଞା
ହଁ ସେ ଆଉ କଣ। କଣ କୁହନ୍ତୁ ଆପଣଙ୍କ ସିଆଡେ କଣ ରଜ ଆଗକୁ ଆସୁଛି ରଜ ମହୋତ୍ସବ ହଉଛି ହଉଛି ନା ହଉନି ହଉଛି
ଆଜ୍ଞା
ଆ ଗାଁ ଗାଁ ରୁ ମାନେ ଆସନ୍ତି ନା ନା ସହରରେ ରୁହନ୍ତି?
ଆମେ ତ ବାହାରେ ରହୁ ଗାଁ ଏମତି ବୁଲାବୁଲି କରିବାକୁ ଯାଉ।
ଗାଁ କୁ ବୁଲାବୁଲି କରିବାକୁ ଆସ ଗାଁ ରେ ରଜ ମହୋତ୍ସବ ସବୁ ପାଳନ କରାଯାଏ?
ହଁ ଏତେ ତ ଆମେ, ଆମେ ତ ଏତେ, ଆମେ ତ ଏତେ ଦେଖିନୁ ନୁ, ଖାଲି ଏୟା ସବୁ ହୁଏ ଆଉ। ପିଠା କି ଏୟା ଖାଇଆକୁ ଯାଉ।
ଓହୋ। ଏମତି ହୁଏ। କ୍ରିକେଟ ଖେଳ ଥ, ସେ ଆମ ଗାଁରେ ମୁଁ ସେଇଥିପାଇଁ ହିଁ ପ୍ରସିଦ୍ଧ।
ଆପଣ ପ୍ରସିଦ୍ଧ ସେଇଥିପାଇଁ? ଆଇପିଏଲ ଫେଭରାଇଟ୍, ଫେଭରାଇଟ୍ ଟିମ୍ କୋଉଟା? ଆଇପିଏଲ ଫେଭରେଟ୍ ଟିମ୍ ଚେନ୍ନାଇ? ମୋର ବି ତ ଚେନ୍ନାଇ।
ଏଁ ଚେନ୍ନାଇ ଆଉ। ଏଇ ବର୍ଷ, ଏ ଖରାପ ଖେଳିଲା, ଆଜି ଗୁଜୁରାଟ। ଯାହା କଲେ ବି ବାଙ୍ଗାଲୋର ହଁ ବାଙ୍ଗାଲୋର ବିରୁଦ୍ଧରେ ସବୁ।
ତଥାପି ତ କହିହଉନି ତାଙ୍କର ତ ଭଲ ଟିମ୍ ଅଛି ନା।
ଇଲେ ବି କିଛି ସେମିତି ହବନି କାରଣ ଯୋଉ ପଡ଼ିଆରେ ଖେଳ ହବ। ଅଁ। ହୁଁ ବୁଝିପାରୁଛନ୍ତି କି? ସେ ପଡିଆରେ ଆଙ୍କ କ୍ୟାପଟେନ ଆଙ୍କ କ୍ୟାପଟେନ୍ ହିରୋ।
ଆଜ୍ଞା। ସୁମନ ଗିଲ୍ ର ଯୋଉ ପାରି ଆଜି ଚଳେଇବାର ଅଛି ନା। ନ ଚାଲିଲେ କେମିତି ହବ?
ଚି ଏ ଆଜି ଏତେ ଖାସ୍ ଖେଳିପାରିବନି ଭଲ।
ଆଜ୍ଞା ଆଉ ଆପଣ ଆପଣ ଚେନ୍ନାଇତ ଧୋନି ତ ଆଉ ଖେଳିବନି।
ନାଇଁ ଧୋନି ଖେଳିବନି।
ହଁ ଆଉ କଣ କରୁଥିଲେ ଘରେ ସବୁ ଭଲ?
ଘରେ ସବୁ ଭଲ। ଆପଣ କେତେ ଭାଇ ଭଉଣୀ?
ଆମେ ଚାରି ଭାଇ ଭଉଣୀ।
ହଁ ଯିଏ କଲ କରିଥିଲେ ଫାଷ୍ଟ ସିଏ ଆପଣଙ୍କ ଦିଦି ହେବେ?
ସିଏ ସବା ବଡ।
ଓହୋ ସେ ଦିଦି ଜଣେ ଏମାନେ ଗ୍ରୁପରେ ପକେଇଥିଲେ ନେସେ ସେଥିପାଇଁ ମୁଁ ମେସେଜ କରିଥିଲି ହେଲାକି ମୁଁ କ ହଁ ମୁଁ ସେଇଥିପାଇଁ ମେସେଜ କରିଥିଲି ଚେକ୍ କର ଆମେ ଦି ଭାଇ।
ଦି ଭାଇ? ଆପଣ ବଡ଼? ଆପଣ ଏବେ କଣ କରୁଛନ୍ତି?
ମୁଁ ଜଷ୍ଟ ମୋର ଆଇ ଟି ଆଇ ସରିଲା ମୁଁ ଏବେ ମୁଁଉ ଗମ୍ମେଣ୍ଟ ପାଇଁ ତ ଯାହା ପ୍ରିପେଆର୍ ହଉଥିଲି ଆଉ ସେଇଟା ତ ହେଇପାରିଲାନି ଗୋଟେ ଅଲଗା କାରଣ ଯୋଗୁଁ
ରିଜନ୍ ଅଛି ତାର?
ହଁ ଏଇଟା ହେଇଯାଇ ଥିଲେ ହେଇଯାଇଥାନ୍ତା ହୁଏତ ହୁଁ ଦୁଇ ବର୍ଷ ଦୁଇ ହଜାର ତେଇଶି ରେ ହୁଏ ତ ମୋର ଏତେବେଳେ ଜବ ସରନତ କରିସାରନ୍ତିଣି।
ଆ ଆପଣ ଟ୍ରାଏ କରୁନାହାନ୍ତି ଏବେ।
ବେ ଅଛି ଆଗକୁ ଆସୁଛି ଓ ଆଇ ଏସ ପି ଓଡ଼ିଶା ପୋଲିସି। ଆସୁଚି ଆଉ କଣ ହାଲଚାଲ କଣ ଖାଇଚନ୍ତି? ହାଲୋ। ହେଲୋ। ହ୍ୟାଲୋ। ହେଲୋ ଭାଇ ଶୁଭୁଚି?